ନମସ୍କାର ହର୍ଷିତ କେମିତି ଅଛ। ହ୍ୟାଲୋ ନମସ୍କାର ହର୍ଷିତ କେମିତି ଅଛ?
ହ୍ୟାଲୋ।
ହଁ ନମସ୍କାର ହର୍ଷିତ କେମିତି ଅଛ?
ନମସ୍କାର ବିନୋଦ, ମୁଁ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ଠିକ୍ ଅଛି। ମୁଁ କଣ କହିବାକୁ ଚାହୁଁଥିଲି ନା
ହଁ।
ଆଜି ଚାଲ। ଭ୍ରମଣ ବା ଯାତ୍ରା ବିଷୟରେ କଥା ହେବା। ମୋତେ ଭ୍ରମଣ କରିବା ବହୁତ ଭଲ ଲାଗେ।
ମତେ ଏମିତି ପାହାଡ ଅଞ୍ଚଳ ବୁଲିବାକୁ ଭଲ ଲାଗେ।
ଆଛା ତ ତୁମ ମତରେ ଭ୍ରମଣ କାହିଁକି ଜରୁରୀ।
ତା ମୋ ମତରେ ଭ୍ରମଣ ଆମକୁ ନୂଆ ସ୍ଥାନ ନୂଆ ଲୋକ ନୂଆ ସଂସ୍ ପ୍କୃତି ଏବଂ ନୂଆ ଅନୁଭୂତି ସହ ପରିଚିତ କରାଏ। ଏହା ଆମର ଜ୍ଞାନ ବଢ଼ାଏ ଓ ମନକୁ ସତେଜ କରେ।
ସଠିକ କହିଲ ଘରେ ସବୁବେଳେ ରହିଲେ ଜୀବନ ଏକକ ହେଅ ଲାଗେ। ମଝିରେ ମଝିରେ ଭ୍ରମଣ କଲେ ମନ ଖୁସି ହୁଏ। କଣ କହୁଛ?
ହଁ ବିଶେଷ କରି ପରିବାର କିମ୍ବା ବନ୍ଧୁମାନଙ୍କ ସହ ଯାତ୍ରା କଲେ। ଅନେକ ସୁନ୍ଦର ସ୍ମୃତି ସୃଷ୍ଟି ହୁଏ।
ହଁ ତୁମେ ଓଡିଶାରେ କେଉଁ କେଉଁ ସ୍ଥାନ ବୁଲିଛ?
ମୁଁ ପୁରୀ କୋଣାର୍କ ଭୁବନେଶ୍ୱର। ଚିଲିକା ଗୋପାଳପୁର ଓ ଦାରିଙ୍ଗବାଡ଼ି। ଏସବୁ ଅଞ୍ଚଳ ଓଡ଼ିଶାର ବୁଲିଛି।
ହଁ ସେଥିରୁ କେଉଁ ସ୍ଥାନ ତୁମକୁ ସବୁଠାରୁ ଅଧିକ ଭଲ ଲାଗିଲା?
ମୋତେ ଚିଲିକା ବହୁତ ଭଲ ଲାଗିଲା। ଡଙ୍ଗାରେ ବୁଲିବା ଡଲଫିନ୍ ଦେଖିବା ଓ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ବହୁତ ଆନନ୍ଦ ଏବଂ ଅଦ୍ଭୁତ ଥିଲା।
ମୁଁ ଏପର୍ଯ୍ୟନ୍ତ ଚିଲିକା ଯାଇନି କିନ୍ତୁ ଶୁଣିଛି ସେଟା ବହୁତ ସୁନ୍ଦର।
ନିଶ୍ଚୟ। ଆପଣ ଥରେ ଯାଆନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିବ।
ପୁରୀ ଯାତ୍ରାରେ କିଛି ଅନୁଭୂତି କୁହ?
ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କଲି। ମହାପ୍ରସାଦ ଖାଇଲି। ସମୁଦ୍ର କୂଳରେ ସୂର୍ଯ୍ୟ ଦୟ ଓ ସୂରିୟାସ୍ତ ଦେଖିଲେ ସେଇ ଅନୁଭୂତି ଅବିସ୍ମରଣୀୟ।
ଶୁଣି ବହୁତ ଭଲ ଲାଗିଲା। ମୁଁ ମଧ୍ୟ ଶୀଘ୍ର ପୁରୀ ଯିବାକୁ ଚାହୁଁଛି।
ନିଶ୍ଚୟ ଯାଅ ପୁରୀ ଆମ ରାଜ୍ୟର ଗର୍ବ।
ହଁ ତୁମେ ଭାରତର ଆଉ କେଉଁ ସ୍ଥାନ କୁ ଯିବାକୁ ଚାହୁଁଛ।
ମୁଁ କାଶ୍ମୀର ଶିମଲା ମନାଲି ଗୋଆ ଓ କେରଳ ଯିବାକୁ ଚାହୁଁଛି।
ମୋର ମଧ୍ୟ ସେହି ଇଚ୍ଛା ବିଶେଷ କରି କାଶ୍ମୀରର ବରଫ ଦେଖିବାକୁ ଇଚ୍ଛା।
କାଶ୍ମୀରକୁ ପୃଥିବୀର ସ୍ଵର୍ଗ ବୋଲି କୁହାଯାଏ। ସେଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଳନୀୟ।
ବିଦେଶ ଯିବାର ଇଚ୍ଛା ଅଛି କି?
ହଁ ମୁଁ ସୁଇଜରଲ୍ୟାଣ୍ଡ ଜାପାନ ଓ ସିଙ୍ଗାପୁର ଯିବାକୁ ଚାହୁଁଛି।
ମୁଁ ମଧ୍ୟ। ଜାପାନ ଦେଖିବାକୁ ଚାହେଁ। ସେଠାରେ ପ୍ରଯୁକ୍ତି ଶୃଙ୍ଖଳା ଓ ସଂସ୍କୃତି ବହୁତ ଭଲ।
ଯାତ୍ରା ପୂର୍ବରୁ ଯୋଜନା କରିବା ମଧ୍ୟ ବହୁତ ଜରୁରୀ।
ହଁ। ପ୍ରଥମେ ବଜେଟ୍ ଯାତାୟାତ ହୋଟେଲ ବୁକିଂ ଓ ଦର୍ଶନୀୟ ସ୍ଥାନର ତାଲିକା ପ୍ରସ୍ତୁତ କରିବା ଉଚିତ୍।
ଠିକ୍ କହିଲ ଏହା ଦଵାରା ସମୟ ଓ ଟଙ୍କା ଦୁହେଁ ସଞ୍ଚୟ ହୁଏ।
ତୁମେ କେଉଁ ଯାତାୟାତ ମାଧ୍ୟମକୁ ଅଧିକ ପସନ୍ଦ କର।
ଟ୍ରେନ୍ ଯାତ୍ରା। ଜାନଲା ପାଖରେ ବସି ପ୍ରକୃତି ଦେଖିବାର ଅନୁଭୂତି ଅଲଗା।
ହଁ ମତେ ମଧ୍ୟ ଟ୍ରେନ ଯାତ୍ରା ବହୁତ ଭଲ ଲାଗେ।
ଯାତ୍ରା ସମୟରେ ସୁରକ୍ଷା ମଧ୍ୟ ବହୁତ ଜରୁରୀ।
ହଁ ନିଜ ସାମଗ୍ରୀର ଧ୍ୟାନ ରଖିବା। ଅଜଣା ଲୋକଙ୍କ କଥାରେ ସହଜରେ ବିଶ୍ଵାସ ନକରିବା। ଓ ଜରୁରୀ ନମ୍ବର ସାଙ୍ଗରେ ରଖିବା ଉଚିତ।
ଆଉ ପରିବେଶକୁ ସଫା ରଖିବା ମଧ୍ୟ ଆମର ଦାୟିତଵ।
ଠିକ୍ କହିଲ ଆମେ ପ୍ଲାଷ୍ଟିକ୍ କିମ୍ବା ଅଳିଆ ଆବର୍ଜନା ପକାଇବା ଉଚିତ୍ ନୁହେଁ।
ତୁମେ ଯାତ୍ରା ବେଳେ ସ୍ଥାନୀୟ ଖାଦ୍ୟ ଖାଇବାକୁ ପସନ୍ଦ କର?
ହଁ ପ୍ରତ୍ୟେକ ସ୍ଥାନର ନିଜସ୍ୱ ଖାଦ୍ୟର ସ୍ଵାଦ ନେବାକୁ ମୋତେ ବହୁତ ଭଲ ଲାଗେ।
ମୋତେ ମଧ୍ୟ। ଏହା ଦ୍ୱାରା ସେହି ସ୍ଥାନର ସଂସ୍କୃତିକୁ ଆହୁରି ଭଲ ଭାବେ ଜାଣି ହେବ।
ତୁମର କୌଣସି ମଜାଦାର ଯାତ୍ରା ଅନୁଭୂତି ଅଛି କି?
ଥରେ ଆମେ ଟ୍ରେନ ଧରିବାକୁ ଦୌଡୁଥିଲୁ। ଶେଷ ମୁହୂର୍ତ୍ତରେ ଟ୍ରେନ୍ ଧରିଲୁ। ପରେ ସମସ୍ତେ ହସୁଥିଲୁ।
ହାଁ ହାଁ ସତରେ ମଜାଦାର ଘଟଣା।
ତୁମର କୌଣସି ସ୍ମରଣୀୟ ଅନୁଭୂତି?
ଥରେ ଆମଏ ପାହାଡ଼କୁୁ ଯାଇ ସୂର୍ଯ୍ୟୋଦୟ ଦେଖିଥିଲୁ। ସେଇ ଦୃଶ୍ୟ ଆଜି ମଧ୍ୟ ମୋ ମନରେ ଅଛି।
ସତରେ ଭ୍ରମଣ ଆମକୁ ସାରା ଜୀବନ ପାଇଁ ସୁନ୍ଦର ସ୍ମୃତି ଦେଇଯାଏ।
ତେବେ ଚାଲ ଆସନ୍ତା ଛୁଟିରେ ଆମେ ଏକେ ଏକାଠି କେଉଁଠି ବୁଲିବାକୁ ଯିବା।
ନିଶ୍ଚୟ ପ୍ରଥମେ ଯୋଜନା କରିବା। ପରେ ଯାତ୍ରା ଆରମ୍ଭ କରିବା।
ବହୁତ ଭଲ ଆଜି ତୁମ ସହ ଭ୍ରମଣ ବିଷୟରେ କଥା ହେଇ ମୋତେ ବହୁତ ଭଲ ଲାଗିଲା।
ମୋତେ ମଧ୍ୟ ଧନ୍ୟବାଦ ବିନୋଦ।
ହେଲେ ମୋର ଆଉ ଗୋଟିଏ ପ୍ରଶ୍ନ ଅଛି। ତମ ମତରେ ଭ୍ରମଣ କଲେ, ଜଣେ ଛାତ୍ରର କଣ ଉପକାର ହୁଏ?
ମୋ ମତରେ ଭ୍ରମଣ ଜଣେ ଛାତ୍ରର ଜ୍ଞାନ ବଢ଼ାଇଥାଏ। ପୁସ୍ତକରେ ଯାହା ପଢ଼ୁଛୁ ତାହାକୁ ବାସ୍ତବରେ ଦେଖିବାର ସୁଯୋଗ ମିଳେ। ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିବେଶ ବିଷୟରେ ଅଧିକ ଜାଣିହୁଏ।
ଠିକ୍ କହିଲ ମୁଁ ଯେତେବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିଥିଲି। ସେତେବେଳେ ତାହାର ସ୍ଥାପତ୍ୟ, କଳା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି।
ହଁ ଏଭଳି ଐତିହାସିକ ସ୍ଥାନକୁ। ଗଲେ ଆମର ଦେଶର ଐତିହ୍ୟ ବିଷୟରେ ଗର୍ବ ଅନୁଭବ ହୁଏ।
ଭ୍ରମଣକୁ ଯିବା ପୂର୍ବରୁ ତୁମେ କେଉଁ କେଉଁ ଜିନିଷ ସାଙ୍ଗରେ ନେଇଥାଅ?
ମୁଁ ପ୍ରଥମେ ଜାମା-କପଡା, ପାଣି ବୋତଲ ମୋବାଇଲ ଚାର୍ଜର ପାୱାର ବ୍ୟାଙ୍କ। ମୋର ପରିଚୟ ପତ୍ର କିଛି ଔଷଧ ଓ ଛତା ନେଇଥାଏ।
ମୁଁ ମଧ୍ୟ ସେଇ ସବୁ ନେଇଥାଏ। ଏହା ସହିତ କ୍ୟାମେରା ନେବାକୁ ଭୁଲେ ନାହିଁ କାରଣ ସୁନ୍ଦର ସ୍ମୃତିକୁ। ଫୋଟୋରେ ସଂରକ୍ଷଣ କରିବାକୁ ଭଲ ଲାଗେ।
ଆଜିକାଲି ମୋବାଇଲ କ୍ୟାମେରା ମଧ୍ୟ ବହୁତ ଭଲ ହୋଇଗଲା। ଅନେକ ଲୋକ ମୋବାଇଲରେ ହିଁ ଫଟୋ ଓ ଭିଡ଼ିଓ କରନ୍ତି।
ସେଇ କଥା ଠିକ୍ କିନ୍ତୁ ଭ୍ରମଣ ସମୟରେ କେବଳ ଫଟୋ ଉଠେଇବା ନୁହେଁ। ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ମଧ୍ୟ ଜରୁରୀ।
ନିଶ୍ଚୟ ଅନେକ ଲୋକ କେବଳ ଫଟୋ ଉଠାଇବାରେ ବ୍ୟସ୍ତ ରହନ୍ତି। କିନ୍ତୁ ସେହି ସ୍ଥାନର ପ୍ରକୃତ ଆନନ୍ଦ ନେଇ ପାରନ୍ତି ନାହିଁ।
ତୁମେ କେବେ ଏକାକୀ ଭ୍ରମଣ କରିଛ କି?
ନା ମୁଁ ଏପର୍ଯ୍ୟନ୍ତ ପରିବାର କିମ୍ବା ବନ୍ଧୁ ମାନଙ୍କ ସହିତ ହିଁ। ଭ୍ରମଣ କରିଛି। ଏକାଠି ଯିବାରେ ଅଧିକ ଆନନ୍ଦ ମିଳେ।
ମୋର ମଧ୍ୟ ସେଇ ମତ। ବନ୍ଧୁମାନଙ୍କ ସହ ଭ୍ରମଣ କଲେ ହସ ମଜା ଓ ସ୍ମୃତି ସବୁ କିିଛି ଅଧିକ ହେଇଯାଏ।
ଭ୍ରମଣ ଆମକୁ ନୂଆ ବନ୍ଧୁ ମଧ୍ୟ ଦେଇଥାଏ। ଅନେକ ସମୟରେ ଯାତ୍ରା ସମୟରେ ଭଲ ଲୋକଙ୍କ ସହ ପରିଚୟ ହୋଇଯାଏ।
ହଁ ତୁମେ ଠିକ୍ କଇଲ। ଭିନ୍ନ ରାଜ୍ୟର ଲୋକଙ୍କ ସହ କଥା ହେଲେ ସେମାନଙ୍କ ଭାଷା। ଖାଦ୍ୟ ଓ ପରମ୍ପରା ବିଷୟରେ ଜାଣି ହୁଏ।
ଆମେ ଭ୍ରମଣ ସମୟରେ ସ୍ଥାନୀୟ ଲୋକଙ୍କୁ ସମ୍ମାନ ଦେବା ଉଚିତ୍। ସେମାନଙ୍କ ସଂସ୍କୃତି ଓ ନିୟମକୁ ମାନିବା ଦରକାର।
ନିଶ୍ଚୟ ଏହା ଜଣେ ଦାୟିତ୍ଵବାନ ପର୍ଯ୍ୟଟକର ପରିଚୟ।
ତୁମର ଆଗାମୀ ଭ୍ରମଣ ଯୋଜନା କଣ?
ହଁ ଆସନ୍ତା ଛୁଟିରେ ମୁଁ ମୋ ପରିବାର ସହ ଶିମିଳିପାଳ ଜାତୀୟ ଉଦ୍ୟାନ ଯିବାକୁ ଚାହୁଁଚି। ସେଠାରେ- ଜଙ୍ଗଲ, ଜଳପ୍ରପାତ ଓ ବନ୍ୟଜନ୍ତୁ ଦେଖିବାକୁ ବହୁତ ଇଚ୍ଛା ଅଛି।
ବହୁତ ଭଲ ଯୋଜନା ମୁଁ ମଧ୍ୟ ଦାରିଙ୍ଗବାଡି ଯିବାକୁ ଚାହୁଁଚି। ତାକୁ ଓଡ଼ିଶାର କାଶ୍ମୀରି ବୋଲି କୁହାଯାଏ।
ହଁ ଚାଲ ଦିନେ ଆମେ ଦୁଇ ଜଣ ମିଶି ଏକ ଭ୍ରମଣ ଯୋଜନା କରିବା।
ନିଶ୍ଚୟ, ଆମେ ପ୍ରଥମେ ଯିବା ସ୍ଥାନ- ଖର୍ଚ୍ଚ ରହିବା ବ୍ୟବସ୍ଥା ଆଉ ଯାତାୟାତ ସବୁ ଠିକ୍ କରିଦେବା।
ହଁ ଠିକ୍ ଅଛି। ଆଜି ତୁମ ସହ ଏତେ ସୁନ୍ଦର ଆଲୋଚନା କରି ମତେ ବହୁତ୍- ଭଲ ଲାଗିଲା ଭ୍ରମଣର ମହତ୍ଵ। ଓ ଆନନ୍ଦ ବିଷୟରେ ଅନେକ କିଛି ଶିଖିଲି।
ମତେ ମଧ୍ୟ ବହୁତ ଭଲ ଲାଗିଲା। ଆଶା କରୁଛି ଆମେ ଶୀଘ୍ର ଏକ ସାଙ୍ଗରେ ଭ୍ରମଣ କରିବା।
ହଁ କିନ୍ତୁ ଏଥିପାଇଁ ପ୍ରଥମେ ଆମେ ଏହାର ବ୍ୟବସ୍ଥା କରିବା ଦରକାର। କେମିତି ଯିବା, କେଉଁଥିରେ ଯିବା? ତା ସ-ଅ-ଅ-ଅ କେତେ ବଜେଟ୍ ଆମକୁ ଦରକାର କେତେ ଟଙ୍କା ଖର୍ଚ୍ଚ ହବ। ତା ସହିତ ସେଇ ସ୍ଥାନରେ କୋଉ କୋଉଁ ଜାଗା ବୁଲିବା ସେଥିପ୍ରତି ପ୍ରଥମେ ତାଲିକା ପ୍ରସ୍ତୁତ କରିଦବା। ତା ସହ ଏହା ଆମକୁ ସହଜ ସରଳ ପ୍ରକ୍ରିୟା ହବ ଯାହା ଦ୍ଵାରା ଆମେ ଶନ୍ତିରେ ଆରାମ୍ ସେ ବୁଲି ପାରିବା।
ହଁ।
କଣ କହୁଚ ତମେ ମୋ କଥାରେ ହଁ ତମେ ମୋ କଥାରେ ସହମତି ପ୍ରକାଶ କରୁଛ ନା।
ମୋ-ଓ-ଓ ମୋ ବିନୋଦ ତମ କଥାରେ ଶତ ପ୍ରଶିତ୍ ପ୍ରତିଶଦ।
ଓ କେ ଠିକ୍ ଅଛି। ତା ହେଲେ ମୁଁ କଣ କହୁଛି ମାନେ ଆମେ ଦୁହେଁ ଯିବା କିମ୍ବା-ଆ-ଆ-ଆ ଅନ୍ୟ ଦୁଇ ସାଙ୍ଗ ଆମର ଥିଲେ ଯୋଉ ରମେଶ ଆଉ ରାମ। ତାଙ୍କ ଦୁଇ ଜଣଙ୍କୁ ମଧ୍ୟ ସାଙ୍ଗରେ ନେବା ଭାବୁଚି।
ରମେଶ ଆଉ ରାମକୁ ସାଙ୍ଗରେ ନେଇଗଲେ ଏ ଆହୁରି ଆମର ମଜାଟା ଦୁଇ ଗୁଣ ହୋଇଯିବ।
ହଁ-ଅ-ଅ ସେଇଆ ପରା। ସେଥିପ୍ରତି ଦୃଷ୍ଟିରେ ରଖି ମୁଁ କହୁଛି କାହିଁକି ନା ଭ୍ରମଣ କରିବା ତା ହେଲେ ଯେତେ ଅଧିକ ସାଙ୍ଗ ଯିବା ସେତେ ଅଧିକ ସ୍ମୃତି ଆମକୁ ଆମେ ଗଡି ପାରିବା ସେଥିପାଇଁ ମୁଁ ଏହା ଆଲୋଚନା କରି ଆପଣ ଙ୍କୁ ଜଣେଇ ଦେବା ଚାହେଁ। ଆମ ସହ ରମେଶ ଆଉ ରାମକୁ ଦୁହେଙ୍କୁ ଏକାଠି କରି ନେବା। ଆମେ ଚାରି ଭ୍ରମଣ ପାଇଁ ବାହାରିବା।
ଠିକ୍ ଅଛି ବିନୋଦ ଆଜି ରାତିରେ ତମେ ଥରେ ରାମ ଆଉ ରମେଶ ସହିତ କଥା ହେଇଯାଅ। ଆଉ ଆଉ ଯଦି ଆମର ଅନ୍ୟ କୋଉ ସାଙ୍ଗ ଯଦି ଇଚ୍ଛୁକ ଅଛନ୍ତି ତାଙ୍କୁ ବି ସାଙ୍ଗରେ ନେଇଯିବା।
ହଁ। ଏଥିପ୍ରତି ତାଙ୍କୁ ମଧ୍ୟ ଥରେ ମତାମତ ପ୍ରକାଶ କଣ କହୁଛନ୍ତି ତାଙ୍କେ ତାଙ୍କ ମତାମତ ମଧ୍ୟ ନେବା। ସେମାନେ ନିଜର ମୂଲ୍ୟବାନ ସମୟକୁ ଆମକୁ ଦେଇପାରିବେ ତା ହେଲେ ଗୋଟିଏ ସଠିକ୍ ଦିନ ବାଛି ଆମେ ବୁଲିବା ପାଇଁ ବାହାରିବା।
ହଁ ଠିକ୍ କହୁଚ। ସେଦିନ ଆମେ ନିଶ୍ଚୟ କରିବା ଯେ ସେଦିନ ଯେମିତି ବର୍ଷା ନହଉ। ଆମେ ଆଗରୁ ପାଣିପାଗ ଦେଖିକି ଯିବା।
ହଁ କିନ୍ତୁ ଆମେ-ଏ-ଏ-ଏ ଅନ୍ୟ ସ୍ଥାନକୁ ଯାଉଛୁ ସେଠାକାର ପରିବେଶର ପାଣିପାଗ ବିଷୟରେ ଆମକୁ ଜ୍ଞାନ ରହିବା ଦରକାର। ତେଣୁକରି-ଇ-ଇ ସେଥିପ୍ରତି ଆମେ ଦୃଷ୍ଟିରେ ରଖି ଆଗରୁ ଉ-ଉ-ଉ ଗ୍ରୀଷ୍ମ ଦିନ କିମ୍ବା ଶୀତ ଦିନରେ ହିଁ ବୁଲି ପାରିବା ଶୀତ ଦିନରେ ଯିବା ତାହେଲେ ଆମକୁ ଚିଲିକା ଏଇଗୁଡାକ ଦେଖିପାରିବା। କିନ୍ତୁ ଗ୍ରୀଷ୍ମ ଦିନରେ ହେଲେ ମୋ ଦୃଷ୍ଟିରେ ମନାଲି, ସିମ୍ଲା। ଉତ୍ତର ପୂର୍ବ ଭାରତ ବୁଲିବା ଏକ ସଠିକ ନିଷ୍ପତି।
ମେ-ଏ-ଏ-ଏ ଥଣ୍ଡା ଅଞ୍ଚଳ